ହଉ।
ହ୍ୟାଲୋ।
ହୁଁ ହୁଁ।
ଆଉ ତମେ କଣ ବସିଥିଲ, ଖାଉଥିଲ?
ନା ମ ବସିଥିଲି ନା।
ହଁ ମୁଁ ବି ଆଜି ଟିକେ ଆମ ଘର ଲୋକ ସବୁ ଯାଇଥିଲେ ବୁଲିବା ପାଇଁ। ମୁଁ ସେଦିନ ଯୋଉ ମନ୍ଦିରକୁ ଯାଇଥିଲି ତାରେଣୀ ମନ୍ଦିର
ଅଁହଁ।
ହଁ ସେଇଠିକି ଆଜି ସବୁ ଘର ଲୋକ ସବୁ ଯାଇଥିଲେ। ଆଉ ମୁଁ ତ ଯାଇଥିଲି ମତେ ଆଉ ନେଲେନି ସେମାନେ ସବୁ ଯାଇଁକି ବୁଲିିବାଲିକି ଆସିଲେ। ଆଉ ଯୋଉ କଣ କୁହନ୍ତି ସେଇଟା କି କୋଳି ସେଇଟା? ଜାମୁକୋଳି ଯୋଉଟା ନୁହଁ ନା? ସେମାନେ ସବୁ ସେମାନେ ସବୁ ଖାଇ ପିଇକି ଆଇଛନ୍ତି। ମୋ ପାଇଁ ଆଣିଥିଲେ ମୁଁ ସେଇଆକୁ ଆଜି ଖାଇକି ପୁରା ମୋ ଦାନ୍ତ ଫାନ୍ତ ପୁରା ଉଁ ଖଟା ହେଇଯାଇଛି।
ହଁ ମାନେ କଣ ଗୋଲଟା ନା ଯୋଉ ନମ୍ବୁରା ଯୋଉଟା ଆସେ ସେଇଟା ଖାଇଥିଲ?
ଟିକେ ବୋଧେ ଲମ୍ବା ଟାଇପର କିନ୍ତୁ ବଢିଆ ମିଠା ଲାଗୁଥିଲା ଆଉ ଟିକେ ବଡ ସାଇଜ୍
କୁହନ୍ତି ମାନେ ପୁରା ମିଠା।
ବଡ଼ ହଁ ଟିକେ ବଡ଼ ବି ଥିଲା। ବଢିଆ ଲାଗୁଥିଲା। ତା ସ୍ଵାଦଟା ପୁରା ବଢିଆ ଥିଲା।
ସେଗୁରା ମିଠା ଲାଗେ ବା?
ହଁ ବଢିଆ ମିଠା ଲାଗୁଥିଲା। ସେଇଠି କଣ କହିଲ ସେଇଠି ଆଦିବାସୀ ଲୋକଗୁରା ରହୁଥିଲେ ନା ବହୁତ୍ ଭଲ ଲୋକଗୁରା ମାନେ କୋଡିଏ ଟଙ୍କାରେ ଯୋଉଟା ମାନେ ବିକ୍ରି କରୁଥିଲେ ଗୋଟେ ଛୋଟ ଛୁଆଟେ କହିଲା କି ଆଁ ମୁଁ କୋଡ଼ିଏ ଟଙ୍କାରେ ମୁଁ ନେବିନି ମୁଁ ଇଏ। ଏମିତିରେ ଇଏ ହେଇଗଲା ବୋଲି ସିଏ କହିଲେ ହଉ ତମେ ଯେତିକି ଦଉଛ ଦିଅ। ସେ ପୁଣି ଦଶ ଟଙ୍କା ଦେଇକି ଆଣିଲା। ଭଲ ଲୋକଗୁଡା ସେଇଠି।
ହଁ ସେଇଠି ବି ବଣ ବଣୁଆ ଇଏ ନା ତାଙ୍କ ଆଡେ ବହୁତ୍ ହେଇଥାଏ।
ଆଉ ତମେ ଆଜି କାଇଁ ଆସିଲନି?
ଆଜି ଆସିଲିନି ତ ମୁଁ ମୋ ମାମୁଁ ଘରେ ଅଛି।
ଓ ସେଥିପାଇଁ ଆଉ ସେଥିପାଇଁ ସାର୍ ପାଟି କଲେ କହିଲେ
ହଁ ଯାଇପାଇଲିନି ଆ ମାମୁଁ ଘରେ ଅଛି ଶୋକ୍ରବାର ଦିନ।
ସେ କହିଲେ ମତେ ହେଲେ କହିଥାନ୍ତ ର ରଜ ପରେ ଏଟା କଁ ଆମ ଥିଲା ବସୁମତୀ ସ୍ନାନ ସେ ତମେ ଏଦି ମନା କରିଥାନ୍ତ ମୁଁ କରିବିନି ବୋଲି ଆଉ ମୁଁ କରିନଥାନ୍ତି ଆ ତମେ ଉରା କହିଦେଇକି ଆଉ ଆସିଲନି ଏୟା କହୁଥିଲେ ଆ ଆଜି ଆମର ପଢା ହେଲା।
ହଁ ଯେ ମୁଁ ବୁଝୁଚି ଯେ କିନ୍ତୁ ମୁଁ ସଦିନ କହିଦେଇ ସମସ୍ତେ କହିଥିଲେ। ମାନେ ସେ ଯୋଉ ପାଖ ଆଖ ଯୋଉ ଝିଅ ମାନେ କହିତିଲେ ନା ସାର୍ ଆମର କିଛି କାମ ନାହିଁ। ଆସିବୁ ମୁଁ କିନ୍ତୁ ସେଥିପାଇଁ କିଛି କଇନଥିଲି ହୁଁ କି ଚୁଁ ମୋର ମାନେ ଠି ନଥିଲା ଯିବାର। କି ମୁଁ ସେଥିପାଇଁ କିଛି ବି ମୁଁ କହିନଥିଲି ମୁଁ କାଳେ ଯାଇପାରିବି ନ ଯାଇପାରିବି ମୁଁ ସେଥିପାଇଁ କିଛି କହିନଥିଲି।
ଉୁଁ। ଆ ଆଜି ଭଲ ପଢା ହେଲାନି ଯାହା ବିି ଆଜି ଥିଲା ଯୋଉ ବିଷୟ ଭଲ ପଢା ହଉତୁଲା ନା?
ଅ ନା ମୋର ଆଜି କଁ ହେଲା ଦେକ ଆଜି ମାନେ କାଲି ରାତିରେ କାଲି ସିଆଡେ ବର୍ଷା ହେଇଚି?
କାଲି? ହଁ ହଁ ହଁ କାଲି ହେଇଥିଲା ଆମେ ପା ଖେଳିଆକୁ ଯାଇଥିଲୁ ନା କାଲି ଶେଷ ରଜ ଥିଲା ନା ଆମେ ଖେଳିଆକୁ ଯାଇଥିଲୁ ଆମେ ଏଇଠି ଖେଳି ମାନେ ବର୍ଷା ହଉଚି ଆମେ ଏଠି ଖେଳୁଚୁ ପୁରା ଭିଜି ଭିଜିକା ଆ ଆମେ ଖେଳୁଚୁ ଆଉ। ପୁରା ତିନ୍ତି ବୁଡି ଆସିଚୁ ପୁରା ଆଉ ହାଁ?
ଯୋରେ
ଏବେ ଯୋଉ ଏଇ ରଜଟା ରେ ମାନେ ଆଗରୁ ଯେମିତିଆ ବି ଦୋଳି ପଡୁତୁଲା ଏବେ ବହୁତ୍ ତାରା ଅଧିକ ପ୍ରକାର ଦୋଳି ପଡୁଚି ନା? ଶୁବୁଚି?
ତମ ତମେ କଁ କହୁଚ କିସ୍
ସୋଇଲେ?
ହୁଁ।
ଏବେ ଶୁବିଲା?
ହଁ ଶୁଭିଲା ଶୁଭିଲା।
ମୁଁ କହିଲି କାଲି ରାତିରେ ଯୋଉ ଲାଇନ୍ ପଳେଇ ଥିଲା ସେଥିପାଇଁ ଆମର ଏ ଯୋଉ ୱାଇ ଫାଇପ୍ ଟା ଲା ଲାଗିଚି ଯୋଉଟା ମାମୁଁ ଘରେ ସେଟା କଁ ହେଇଚି କଇଲ? ମାନେ ଲାଇନ୍ ଲେ କନେକ୍ସନ। ତା ପରେ ତଥାପି ଆମେ ଦିନ ମାନ୍ ମାନେ ରାତିରେ ଯୋଉ ଥିବ ହଁ ଯୋଉ ଇ ସେ ତାର ଗେଞ୍ଜିକି ଇନଭେଟର ରେ କନେକ୍ସନ କରିଥିଲୁ।
ଉୁଁ।
ତା ପରେ ରାତି ସାରା ଯୋଉ ଫ୍ୟାନ ଚାଲିଚି ଆଠ ଟା, ଚାଟା ଉପରେ ଆଉ ଚାଟା ତଳେ। ସେ ବେଟରୀ କୁଁ କୁଁ ଡାକିଲା। ଆଉ ଇନଭେଟର ରେ ତ ଚାର୍ଜ ନ ଥିଲା ଆଉ ସେଥିପାଇଁ ଆଜି ବି ଭଲସେ କ୍ଲାସ କରି ପାଇଲିନି ଅଧ ଅଧ ଘଣ୍ଟେ ଭଳିଆ କ୍ଲାସ କରିଚି ତା ପରେ ଲିଭ୍ ହେଇଗଲି ଆଉ କାଲି କରିବି କାଲି ମ୍ୟାଡ଼ାମ୍ ଙ୍କ ର ଅ
ହଁ। ମ୍ୟାଡାମ୍ ନେବେ ଆଜି ଆଜି କଣ ବିଷୟ ଥିଲା ତମେ ଜାଣିଚ ତ? ଆଜି କଁ ବିଷୟ ଥିଲା ଜାଣିଚ ତ?
କଁ ଥିଲା ମୁଁ ଆଉ ଠିକ୍ ସେ କ୍ଲାସ କରିନି।
ଆଜି ଥିଲା କି ଆମେ ଥର ଗୋଟେ ଯାଇଁକି ଗୋଟେ ଜାଗାରେ କେମିତି କାମ କରୁଚନ୍ତି। ଆମ ଆମେ କେମିତିଆ କଣ, ଆମ ବେଶଭୂଷା କେମିତିଆ ହବା ଦର କାର ଆମେ ହଁ ଧର ଆମେ ଏଇଠି ମୁଣ୍ଡ ତାକୁ ସାଇଜ୍ କରିକି, ହିଁ ଧର ଆମେ ଏଇଠି ମୁଣ୍ଡ କୁଣ୍ଡେଇକି ଠିକ୍ ସେ ନ ଯିବା ତେବେ ଆମ ସେ ଲୋକଟା ଆମ ସାମ୍ନା ବାଲା ଆମକୁ କଣ ଭାବିବେ, ଏଇ କିଛି ଜାଣିନି। ଯେ ତେଣୁ ତୋମେ ତୋମ ଭିତିରେ ଯେତେ ଜ୍ଞାନ ଥାଉ କି ନ ଥାଉ। ସେ କଣ ଏମତି ବି ଆଉ ତୋମେ ଯଦି ଭଲ ଡ୍ରେସ୍ ନ ପିନ୍ଧିକି ଯାଇଥିବ। ଧର ତୋମେ ଗୋଟେ ଅଫିସି କାମ କରିବାକୁ ଯାଇଛ, ତୋମେ ଯଦି ବାହାଘରିଆ ଡ୍ରେସ୍ ଟେ ନେଇଯିବ ସେ ତୋମକୁ କଣ ରଖିବେନି। ରଖିବେନି ଏଇ ଗୁଡା ସବୁ ପଢା ହେଇଥିଲା। ଆଉ ଧର ଆମ ଦୈନନ୍ଦିନ ଜୀବନରେ ଆମକୁ କଣ କରିବା କଥା ଧର ଆମ ଦାନ୍ତ ସଫା କରିବା ଦରକାର। ମୁଁ କଣ ପୁରା ଭଲସେ ରହିବା ଦରକାର, ପୁରା ଉଁ, ପୁରା ସଫା ସତୁରା ହେଇକି ରହିବା ଦରକାର। ଯଦି ଏଇଟା ନ ରହିବ ଆମେ କନ ଠିକ୍ ସେ ଆମେ କାମ କରିପାରିବା କି? ହୁଁ, ସେଇଟା ପଢା ହଉଥିଲା, ଆଜି ଅଧେ ପଢା ହେଇଛି ଆଉ କାଲି ତ କାଲି ମ୍ୟାଡାମ୍ ପଢ଼େଇବେ କେ ସାର୍ ପୁଣି ବୋଧେ ପଢେଇବେ ଆଉ।
କାଲି ମ୍ୟାମ୍ କଣ ରଖିଛନ୍ତି ଅଫ୍ ଲାଇନ୍ ନା ଅନ୍ ଲାଇନ୍?
ନା ମୁଁ ତ ଜାଣିନି ମ୍ୟାମ୍ କାଲି କହିବେ ଆଉ।
ଅ, ହଁ।
ହଁ ଆମେ ଆଜି ପଢୁଥିଲୁ ସବୁ ଏ ଯେତିିକ ସବୁ ଅ, ଲି-ଲେଖିବା ପାଇଁ ଥିଲା, ଆଉ ଯୋଉରା ସବୁ କହିବା ପାଇଁ ଥିଲା ଆମେ ଇଂଲିଶରେ ଆମ ସେଇ ଗୁରା ଆଜି ଆଜି କରୁଥିଲି, ମୋର ସରିଗଲା, ତୋମ ମନରୁ ସରିଯାଇଛି, ଖାଲି କହିବା ଟା ବୋଧେ ଦିଟା ବାକି ଅଛି ଆଉ।
ହଁ, ମୋର ବି ସରିନି, ମୁଁ ସେଟା କୋଉନ ଗୋଟେ ସେଣ୍ଟର ଗଲେ, ସେଣ୍ଟର ରେ ଯାଇକି ବସିକି କରିଦେଲେ ସରିଯିବ।
ତୋମେ ସେଇଟା ସେଠି କମ୍ପ୍ୟୁଟର ରେ କରିବ ମୋବାଇଲ୍ ରେ ହବନି ନା।
ହଁ, କାହିଁକି ନା ଆଇ ଚାଟ୍ ଇଏ ବି ସେଥିରେ ରାଇଟ୍ ଟା ବି ହଉନି।
ଆଉ ତୋମେ ରଜ କେମିତି କଣ ମନେଇଲ?
କଣ କେମିତି ବନେଇଲୁ, ଖାଲି ବୁଲିଲୁ ଖାଲି ରଜରେ ଆଉ କିଛି ନାହିଁ।
ରଜ ଦି ଦିନି ଫା- ପ୍ରଥମ ରଜ ଉଁ, ଦ୍ଵିତୀୟ ରଜ ପୁରା ଶୋଇ ଶୋଇ କା ଘରେ ଗଲା ଆଉ କୁଆଡେ ଯାଇନି କିଛି କରିନି। ଆଉ କିନ୍ତୁ ଅ, ଆମର ଶେଷ ରଜ ଟା ମୁଁ ଟିକେ ଯାଇଛି, ପୁରା ସକାଳୁ ଯାଇଥିନି ଯେ ଆସିଲୁ ବୋଧେ ସାତଟା ହେଇଗଲା ଆଉ। ବୁଲି, ହୁଁ, ସବୁଆଡେ ବୁଲି ବାଲିକି ଆଇଲୁ ଆଉ।
ହୁଁ, ହୁଁ।
ଆମର ଏଠି କଣ ଏଇ ଆମର ଏଇ ଘର ଉ ଏଇ ଆମ ଗାଁ ପାଖରେ ସେଠି ଭଲ ହୁଏ, ବଢିଆ ହୁଏ, ସେଠି କି ବି ଯାଇଥିଲି। ହଁ ଆଉ ଆମେ ଉଁ, ଆଉ ଗୋଟେ ଜାଗାକୁ ବି ଯାଇଥିଲୁ। ସେଇଆ ଆଉ, ଆଉ ତୋମର ସେଟି କେମିତି କଣ ଭଲ ହୁଏ ନା ଭଲ ହୁଏ
ହଁ ମାନେ ମୁଁ ଗୋଟେ ସେ ଦୋଳି ନୁହେଁ ନା। ସିଢି ଟାଇପ୍ ର ସିଢି ନୁହେଁ। ଅଲଗା ମାନେ ଚାରିଟା ଆଠ ଜଣ ବସିବେ ଦି ଦି ଜଣିଆ ହେଲା। ସେ ମାନେ ପୁରା ତାଳ ଗଛ ଯେମିତି ରାମ ଦୋଳି ନୁହେଁ।
ହୁଁ।
ସେଟା ସେଇ ଭଳିଆ କିନ୍ତୁ ଆମେ ରାମ ଦୋଳିଟା ମାନେ ଲାଇନ୍ ଦ୍ଵାରା ଖେଳନ୍ତି, ଏଟା ଲାଇନ୍ ନୁହେଁ। ଏଠି ଲୋକମାନେ ସବୁ ତ ତଳେ ଠିଆହେଇଥିବେ, ଆମେ ଯେତେବେଳେ ତଳକୁ ଯିବୁ ସେ ଖାଲି ବୁଲେଇବେ, ମୋତେ ଏତେ ଜୋର ମାନେ ଯମ ପାଖକୁ ଗଲା ଭଳିଆ ଲାଗୁଥିଲା କାଳେ ଖସି ପଡିବ।
ହେଇ ଆମେ ବି ସେଇଭଳିଆ କରିଥିଲୁ ଯେ କଣ କହିଲ ଦଉରି ରେ ବନ୍ଧା ହେଇଥିବ। ସେ ପୁରା ବୁଲେଇଦେବେ ବୁଲେଇଦେବେ ଉପରକୁ ଯିବ ତୋମେ, ସେ ଛାଡିଦେବେ ସେ ପୁରା ବୁଲି ବୁଲି ବୁଲି ବୁଲି ତଳକୁ ଆସିବା ପୁଣି ବୁଲ ବୁଲି ଉପରକୁ ଯିବ।
ଏଇଟା ଗୋଟେ ମାନେ ଯୋଉ ଆଗ କାଳିଆକୁ ତ ମୋତେ ଲାଗୁଛି ପୁରା କାଠ, ପୁରା ପିଓର୍ କାଠରେ ହେଲା। ସେ କାଠ ପଟା ଲାଗିଚି ତା ମାନେ ଗୋଟେ ଥିରେ ତୋମେ ଦି ଜଣ ବସିବ, ତାପରେ ଏମିତି ସେ ଆଠ ଦଶ ଜଣ ଭଳିଆ ବସିବେ। ସେ କିନ୍ତୁ ଏମତି ଯାଇକି ଉପରୁ ଆ ମାନେ ଶ୍ରୀ ଦର ତ ଜଣ ଜଣ କିଆ ବସନ୍ତୀ। ସରିଦବୁନି ମତେ ଫଳ ଫଳ ସବୁ
। ହଁ ଦେହିଲୁ ଆଗରୁ ମାନେ ଉଁ ମଣିଷ ମାନଙ୍କର ମ୍ ମାନେ କେମିତିଆ ଜ୍ଞାନୀ ଥିଲେ ସେଇ ହିସାବରେ ଦୋଳି ତିଆରି କରିଥିଲେ। ସେତେବେଳେ ଆମର ସାଧା ସିଧା ଦୋଳି ଥିଲା। ହଁ ଦୋ ଦୋରି ଦୋଳି ଥିଲା ଆମର ସେଡି ଦୋଳି, ପଟା ଦୋଳି। ଏବେ କେତେ ପ୍ରକାର ଦୋଳି ସବୁ ତିଆରି କରୁଛନ୍ତି।
ହୁଁ।
ଶୁଭିଲା। ସେଇଯୋଗୁ ଖାଇଲ ବୋଲି। । ନା ନା ଆଗରୁ ନଗର ହଁ ଆଗରୁ ଲୋକମାନଙ୍କର ଯେମିତିଆ ଜ୍ଞାନ ଥିଲା ସେ ସେଇ ହିସାବରେ ଦୋଳି ତିଆରି କରିଥିଲେ। ମାନେ ପୁରା ପୁରା ସାଧା ସିଧା ଏବେ କଣ ତାଙ୍କର ଯେତେ ଆଗକୁ ଯାଉଛନ୍ତି ଯେତେ ମାନେ ସମୟ ବି ବିତି ବିତି ଯାଉଛି ତାଙ୍କର ସେତକି ଜ୍ଞାନକୌଶଳ ଅଧିକା ବଢି ବଢିକା ଯାଉଛି। ସେଇ ହିସାବରେ ବହୁତ ଭଲ ପ୍ରକାର ସବୁ ଅ ଦୋଳି ତିଆରି କରୁଛନ୍ତି ଆଉ। ଆଉ ତମେ କଣ ଖାଇଥିଲ?
ଆଜି ଖାଇଥିଲି ଆଜି ବା ମାଛ ଖାଇଥିଲି। ଆଉ ମଟନ ବି ଖାଇଥିଲି।
ଆଚ୍ଛା ମୁଁ ତ ଆଇଁସ ଖାଏନି ସେଥିପାଇଁ ଆମର ହଉନି। ସେ ଆମର ପନିର ଟିକେ ଆଣନ୍ତି କେହି ଆଣୁ ନାହାନ୍ତି।
ମାନେ ତମେ ଆଇଁଷ କେବେଠୁ ଛାଡି ଦେଇଛଲ?
ହେଇଗଲାଣି ବୋଧେ ତିନି ଚାରି ବର୍ଷ ହେଇଗଲାଣି ମୁ ଆଉ ଖାଉନି।
ମୁଁ ବି ସେମିତି ଛାଡି ଦେଇଥିଲି ମୋ ଯେତେବେଳେ ରକ୍ତ ନଥିଲା ବୋଲି କହିଲା। ସେ ଯୋଉ ମେଡିସିନ ଦେଲା ତ ଯୋଉ ମେଡିସିନ ଯୋ ପିତା ପିତା ଲାଗିଲା। ମାନେ ବ୍ଲଡ ଯୋଉ ରକ୍ତ ହବା ପାଇଁ ଯେମତି ସେମିତିଆ ରକ୍ତ ଭଳିଆ ବୋତଲ ଦେଲା ପିଇବା ପାଇଁ।
ହଁ।
ହୁଁ ଛି ଛି ଛିି ଆଉ କହିଲା ଯଦି ଏଇଗୁଡା ନ ଖାଇବ ଯୋଉ ଦୁବ ନୁହେଁ ନା?
ହୁଁ।
ତାକୁ ବାଟିକି ଖାଇବ, ଅରୁଆ ଚାଉଳ ଦୁବ ମିଶେଇକି ଖାଇବ, ଆଉ ଗୋଟେ କି ପତ୍ର ସେ ତ ଯାହା ନାଗୁଥିଲା। ପିତା ପିତା। ତମେ ଆଜି କଣ ଖାଇଥିଲ?
ମୁଁ ଆଜି ସକାଳୁ ବୋଧେ ଖାଇଥିଲି ଆମ ଯେହେତୁ ଆମ ଘରେ ବାପା ବୋଉ କେହି ନଥିଲେ ସେ କାଲିର ଭାତକୁ ର ଥିଲି ପଖାଳ ଭାତ ପଖାଳ ଭାତକୁ ମୁଁ ଆମ୍ବୁଳ ଝୋଳ କରି ଖାଇଦେଲି। କାରଣ ଆଉ ମାନେ ଖରା ଜଉ କିଛି ଭଲ ଲାଗୁନି କେବଳ ଏ ଖଟା ଯଉ ଜିନିଷ ଶ ଉରା ସେଉରା ଟିକେ ଭଲ ଲାଗୁଚି ଯେ ଖାଇଦେଲି ଆଉ।
ହୁଁ ହୁଁ ଭଲ କରୁଚ ଆଉ ରାତିରେ?
ରାତିରେ ବୋଉ ରୁଟି କରିଚି ଆଜି ରୁଟି ହବ।
ଉଁ ହୁଁ ଆଉ ରୁଟି ସାଙ୍ଗରେ କଣ ଖାଇବ?
। ରୁଟି ଯାହା ଭଜା ହବ କି ଡାଲମା ହବ କି ଯାହା ହବ ସେୟା ଲଗେଇକି ଖାଇବି ଆଉ। ଆଉ ମୁଁ ତ ଆଉ କହିବିନି ନା ଘରେ କି ମୁଁ ଏଇଟା ଖାଇବିନି ସେଟା ଖାଇବିନି, ଯାହା ଘରେ ହଉଚି ଖାଇଦବା କଥା। କିନ୍ତୁ ମୋ ଭାଇ ଗୋ ସୁବୁଚି ନା? କଁ କହିଲୁ ଏଠି ଏଠି ପାଗ ଟା ଟିକେ ଭଲ ନାହିଁ ନା ସେଥିପାଇଁ ଶୁଭୁନି କିଛି ଆଉ।
ହାଲୋ।
ଚିନ୍ମୟୀ। ଶୁଭୁନି କିଛି? ଆରେ କିଛି କଣ ଶୁଭୁନି? ଖାଲି ସେଠିକି ଗୋଟେ କଣଟେ ହଉଛି ସେଇଟା ହିଁ ଶୁଭୁଚି ହେଲେ ତମ କଥା କିଛି ଶୁଭୁନି। ହାଲୋ। ହା ଲୋ।